ହାଲୋ ବଡ଼ ବୋଉ କଣ କରୁଛ?
ଏଇ ଚୁଲି ଜାଳୁଚି ଭାତ ବସେଇଚି ଲୋ।
ଭାତ ବସେଇଛ ଆଉ କେମ
ହଁ ଆ ଭଲ ଅଛି ଆଉ। ଚୁଲି ଜାଳୁଛି ଭାତ ବସେଇଛି ରୋଷେଇ କରୁଛି।
ରୋଷେଇ କରୁଛ ଆଜି କଣ ରୋଷେଇ କରୁଛ?
ଆ ଭାତ ବସେଇଛି ଆଉ ରୁ ଟି ଡାଲେମା କରିମି ଭଜା ସନ୍ତୁଳା କରିମି ଆଉ କଣ ଏ ତ ରୋସେଇ ଆଉ
ଡଲମା ଡାଲେମା କେମିତି କଣ କି ଡାଲମା କରୁଛ ଆଜି?
ଆଜିି ନା ଆଜି ଏ କଣ ମୁଗ ଅଛି ମସୁର ଅଛି ହରଡ଼ ଅଛି ଯାହାହେଲେ କରିବି କରିନେଇ। ମୁଁ ତ ଚୁଲି ଜାଳୁଚି ଆଉ ଏ ମସୁର ଡାଲମା କରିଦେମି ଶୀଘ୍ର ହବ ଆଉ ତୁ କଣ କରୁଛୁ?
ଡେ ଡାଲେମା ଆସେ ମୁଁ ଏଇ ବସିଛି। ଏଇ ଟ୍ୟୁସନ ସାରିକି ବସିଛି।
ହଁ ଆଉ ତୋ ଦେହଟି ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା
ହଁ ହଁ ବାବା ମାମା ସମସ୍ତଙ୍କ ଦେହ ଭଲ ଅଛି।
ହଁ ତୋ ବାପା ଘରେ ରହୁଛନ୍ତି ନା କୁଆଡେ ଯାଉଛନ୍ତି?
ନାଇଁ ସେ ଘରେ ଅଛନ୍ତି। କେବେ କାମ ପଇଲେ ବାହାରକୁ ଯାଉଛନ୍ତି ଆଉ।
ଓହୋ ଆଉ ତୋ ମାମା କଣ କରୁଛନ୍ତି?
ମୋ ମାମା ଏଇ ମାମା ଏଇ ରୋଷେଇ କରୁଛନ୍ତି ବା।
ହଁ। ଆଉ
ହଁ।
ଆଉ କଣ ତ ପଢାପଢି କେମିତି ଚାଲିଚି?
ପଢାପଢ଼ି ଭଲ ଚାଲିଚି ଏବେ ପ୍ଲସ୍ ଥ୍ରୀ କରୁଚି ମୋ ଥାର୍ଡ ଇୟର ହେଲା।
ହଁ ଆଉ ଭଲ।
ହଁ ଆଉ ଡାଲମା ବିଷୟରେ ଆମକୁ ଟିକେ ସି କେଇ ଦିଅ।
ଡାଲମା ଡାଲମା ସି ଡାଲମା ଶିଖେଇଦେମୀ ଡାଲମା ଟା କଣ ଶିଖିବୁ ଡାଲମା ଆ ଜାଇ ଆଳୁ ବାଇଗଣ ଝୁଡଙ୍ଗ ଆଉ ଯୋଉ ଉ ପୋଟଳ ସବୁ କଥା ପକେଇକି କାଟିକି ଟିକେ ପରିବାକୁ ସନ୍ତୁଳି ଦେବୁ।
ହୁଁ ଆଜ୍ଞା।
ତେଲ ପକେଇ କି ହୁଁ ତେଲ ସବୁ ତାପରେ ହଉଛି ଏ ପାଣି ଢାଳି ଦବୁ ତାପରେ ଲୁଣ ପକେଇଦବୁ ସନ୍ତୁଳିଲା ବେଳେ ଲୁଣ ତ ପଥିବ। ତାପରେ ହଳଦୀ ଗୁଣ୍ଡ ପକେଇଦବୁ ପକେଇ ଦେଇକି ଏ ଯେତିକି ପରିବାକୁ ମିଶିଲା ଭଳିଆ ଯାଇ ପକେଇବ ଯାଇ ପକେଇଦବୁ ଯାଇ ତାପରେ ଘୋଡଣା ଦେଇଦବୁ ଜାଇ ସିଝିଲା ପରେ ଆ ପିଆଜ ଆଉ ଉ ଉ ଜିରା ଫୁଟଣ ଦେଇକିରି ଲଙ୍କା କଞ୍ଚା ଲଙ୍କା ହଉ ସୁଖିଲା ଲଙ୍କା ହଉ ଆ ଜିରାଟା
ଆଚ୍ଛା।
ପରେ ଗୋଟା ଜିରା ଦିଟା ପକେଇଦବ ସେଟା ଟିକେ ଭଲ ବାସେ ଜିରାଟା। ପକେଇ ଦେଇକି ତାପରେ ହଉଛି ଫୁଟଣଟା ଫୁଟିଗଲା। ତାପରେ ପିଆଜ ପକେଇଦବ ପିଆଜଟା ଟିକେ ନାଲି ନାଲି ପଡିଲେ ଟିକେ ସ୍ଲାଇଟି ଲଙ୍କା ଗୁଣ୍ଡ ଦେଇଦବ ଟିକେ କଲର ଆସିବା ପାଇଁ ତାପରେ ଡାଲମାଟା
ଆଚ୍ଛା ଆ ସେଇଟା ତ ଭଲ। ଖାଦ୍ୟ ମାନେ ଡାଲମା ଆଉ ରୁଟି ଆଉ ନିରୋଗୀ ଖାଦ୍ୟ।
ହଁ ହଁ ଆଉ କୁନ୍ଦୁରି ଆଳୁ ଅଛି ଗୋଟେ ଭଜାଟେ କରିଦେବା ଆଉ ରୁଟି ଟିକେ କରିମି ଆଜି ଗୁରୁବାର ରୁଟି କରିକି ଖାଇମି।
ହଁ ଆମର ବି ତ ସେଇ ମାମା ରୁଟି କରୁଚି ଆଉ ଆମର ଏ ଦିନରେ ହେଇଥିଲା କୁନ୍ଦୁରି ଆଳୁ ଭଜା ହେଇଥିଲା ଡାଲମା ମୋ ମାମା କରିଥିଲା ହେଲେ ମୁଁ ତ ଡାଲମା ଶି ଶିଖିନଥିଲା ନା ସେଇତି ପାଇଁ ତୁମକୁ ପଚାଲି।
ଓହୋ ଆମର ମୁଗ ଯାଇ ହରଡ଼ ଯାଇ ବୁ ବୁଟ ଯାଇ ଆଉ ମସଲା ଯାଇ ସବୁ ଯାଇ ଅଛି। ଯେତେ ଯୋ ଇଚ୍ଛା ହବ ସେଇଟା କରିମି ଆଉ ବ।
ହଁ ସେଇ ଆଜିକାଲି ତ ସେଇଟା ଖାଇବାଟା ହିଁ ଭଲ। ବାହାର ଜିନିଷ ଖାଇ ମାନେ ତେଲ ମସଲା ଖାଇଲା ବେଳେ ଦେହ ହିଁ ଖରାପ ହଉଚି।
ମୁଁ ତ ତେଲ ଢାଳି ଦିଏ ତେଲ ଅଧିକ ଦେଇ ଦିଏ ମୁଁ ପିଆଜ ରସୁଣ ଦି ଆଉ ପକେଇକି ଛୁଙ୍କ ଦିଏ ଖାଲି ପିଆଜ ପକାଏନି ର ସୁଣ ବି ତା ଦିହେରେ ପକେଇ ଦିଏ ଛେଚିକି ରସୁଣ ପକେଇ ଦିଏ ତେଲ ଉଁ ବହୁତ। ତେଲ ପକେଇକି ସବୁ ପିଆଜ ରସୁଣ ଏମିତି ଭାଜିକିରି ଛୁଙ୍କ ଦେଇଦିଏ। ଅଧିକ ତେଲ ମୁଁ ପକେଇ ଦିଏ ତରକାରୀରେ ଭଜାରେ ବି ତେଲ ପକେଇ ଦିଏ ବହେ। ହ
ଅ। ମୋ ମାମା ମୋ ମାମା ପା ସେମିତି ପକେଇ ଦିଏଯେ ବାପା ରାଗନ୍ତି କହିବେ ଏତେ କାହିଁ ତେଲ ଖାଉଚୁ? ତୁ ଦେହ ଖରାପ ହବ ଗ୍ୟାସଟିକ୍ ମାନେ ଗ୍ୟାସ୍ ଅଛି ନା ଟିକେ।
ଆରେ ଅଧିକ ତେଲ ହେନେ ଗ୍ୟାସ ହବ ଆଉ
ମୋ ବାପା ଜଦି ମାମାକୁ ରାଗନ୍ତି ମୋ ମାମା ସେମିତି ବହୁତ ଭଜାରେ ତାର ତେଲ ଝାଠୁ ଝାଠୁ ତାର ତାରକାରିରେ ବି ତେଲ।
ପିଆଜ ପଡ଼ିନେ ତେଲ ଅଧିକ ପଡ଼ିବ। ବିନା ପିଆଜରେ ଯିଏ ଭଜା କରିବେ ସିଏ ଅଳ୍ପ ଟିକେ ତେଲ ପକେଇଲେ ଚଳିବ।
ନାଇଁ ଆମର ପିଆଜ ପ
ପଡିନି ତେଲ ଅଧିକ ପଡିବ ନହେଲେ ପିଆଜ ଟା ଅଁ ପିଆଜ ପ ଆମେ ତ ତେଲ ହବ ଯିଏ ପରିବା ସାଙ୍ଗରେ ପିଆଜ ମିଶେଇକିରି ଭାଜିଦେବେ। ଅଳ୍ପ ତେଲ ପକେଇଲେ ଚଳିବ ହେଲେ ପିଆଜଟା ଭଜାରେ। ପୋଡି ପୋଡି ହେଇଯିବ ନାଇଁ କି ଭାଜିଲା ବେଳେ।
ହଁ ସେଟା ତ ପିଆଜ ପକେଇବୁ ମାନେ ଯାହାହେନେ ଟିକେ ତେଲଟା ଟିକେ ଅଧିକ ପଡିବ।
ଉୁଁ। ଭଜାରେ ହେ ମୁଁ ସେମିତି ତେଲ ଢାଳି ଦିଏ।
ସନ୍ଧ୍ୟାରେ କଣ ଖାଇଥିଲେ?
ମୁଁ ଆଜି କିଛି ଖାଇନାଇ ଲୋ ଝିଅ।
କଣ ପାଇଁ କି ଆଜି କଣ ଖାଇନାହାଁନ୍ତି?
ଏଁ ଆଜି ଖାଇଲିନି ଆଜି ଗରମ ଟା ହେଲା ତ ବହୁତୁ ଗମ ହଉଛିି ଝାଳ ବୋହିଲା ବହୁତୁ ଇଛା ହେଲାନି ଚା ଖାଇବାକୁୁ। ଚା ଅଛି ହେଲେ ଖାଇଲି ନାଇଁ। ଆଉ ଇଚ୍ଛା ହେଲାନି ଚା ଖାଇବାକୁ ମୁଁ ମୁଁ ଚା ବିସ୍କୁଟୁ ମୁଢି ଦିଟା ପକେଇକି ଖାଏଁ ଟିକେ ଚା। ଆଜି କାଇଁ ଇଚ୍ଛା ହେଲା ନାଇଁ ଆଉ ଖାଇଲି ନାଇଁ କରିକି ଚା ଆମ ଝିଅ ଖାଇଲା ମୁଁ ଖାଇନି ରଖିଛି ଆଉ ପଛରେ ଖାଇମି। ରୁଟି ଖାଇଲା ବେଳେ ଚା ଚା ଟା ଖାଇବି।
ରୁଟି ଚା ଖାଇଦେବେ ଆଉ।
ନା ଲୋ ମୁଢି ପା ଖାଇମି ନାଇଁ ଆଉ ହଁ ସେଇଥିପାଇଁ ଖାଇଲି ନାଇଁ ଚା ଥୁଆ ହେଇଛି ମୋର ରୁଟି କଲେ ଖାଇମି। ମୁଁ ଟିକେ ଚା ରେ ବୁଡେଇକି ରୁଟି ଖାଇବାକୁ ଭଲ ପାଏଁ।
ଦେବେ ଆଉ।
ହୁଁ ମୁଁ ଚୋବେଇକି ଖାଇପାରେନାଇଁ ଲୋ ରୁଟି ଗୁରା
ଏ ଟାଣୁଆ ଏରା ନା ସେଥିପାଇଁ ଖାଇବାକୁ ଟିକେ ଇଏ ମତେ ବି ସିଏ ରୁଟିରେ ଏତେ ଭଲ ଲାଗେନି ମୁଁ ସେଇ କ୍ଷୀର ରୁଟି ଖାଇ ନହେନେ
ଚା କରିକି ଚା ରେ ବୁଡେଇକି ରୁଟି ଖାଏ ତରକାରୀ ଲଗେଇକି ଖାଏବି ହେନେ ଚା ରେ ବୁଡେଇକି ଖାଏ।
ମୋ ଆଇ ମୋ ଆଇ ବି ସିମିତି ଖାଇବ।
ହଁ ବା ମୁଁ ତ ଖାଇପାରି ନେଇ ଚୋବୋଇକି ଆଉ।
ଓହୋ
ନାଇ ରୁଟି ଟା ରୁଟି ଟା ଗରମ ଗରମ ଅ ଏ ଯୋଉଁ ରଖିଦେଲେ ହଟକେସରେ ପୁରେଇକି ପୁରେଇ ଦେଲେ ନହେଲେ ହଟକେେସ ନହେଲେ ଖାଲି କଂସାରେ ପୁରେଇକି ଘୋଡଣା ରଖିଦବ ତ ରୁଟି ଟା ଘୋଡଣା ଟା ଦେଇଦବ ପୁରା ନରମ ହେଇକି ରହିବ।
ହଁ ନରମ ତ ସେଟା ରହିବ ତାକ ଖାଲିରେ ବି ଯଦି ପବନ ପସିଯିବ ତାହେଲେ ସେଇଟା ଟାଣୁଆ ହେଇଯିବ ରୁ ରୁଟି ଟା ଆଉ ଖାଇବାକୁ ବି ଭଲ ଲାଗିବ ନାଇ ଚୋବେଇ ହବନି।
ରୁଟି ଟା ଖଡ୍ ଖଡିଆ ହବ, କିନ୍ତୁ ଘୋଡଣା ଦେଇଦେଲେ କଂସାରେ ରଖିକି ଘୋଡ଼ଣୀ ଟେ ଘୋଡେଇ ଦେଲେ ସେଇ ଝାଳ ଟା ଗରମ ଝାଳ ଟା ଝାଳେଇକି ସେଇଟା ନରମ ରହେ ଆଉ।
ହଁ, ଏମିତିଆ ମୁଁ ଦିନେ ରୁଟି କରିଥିଲି ଯେ ସେଇ ପବନ ପଶିଗଲା ଯେ ସେ ଟାଣୁଆ ହେଲା ଯେ ଆମେ ଖାଇପାଇଲୁନି ମାମା ଘରେ ନଥିଲା ହେ ସେଇ
ନା ନା ନା କ ଗୋଟେ କଂସାରେ ପୁରେଇ ଦବୁ ରୁଟିଟା ସେକିବୁ ତ କଂସାରେ ପୁରେଇଦବୁ ସେ ଘୋଡ଼ ଥାଳିଟା ଥୋଇଦବୁ ତାପରେ ସେ ପୁରା ତୁଳା ଭଳିଆ ହେଇଯିବ ରୁଟି ଟା।
ଆଚ୍ଛା। ହଁ ମୁଁ ଶିଖିନଥିଲି ବା ଏଇ ଏବେ ଏବେ ଶିଖିଲିଣିି ଟିକେ ଟିକେ ରୁଟି
ପାଠ ପଢୁଛୁ ଏଇନେ ରୋଷେଇ କରିନୁ ଆଉ। ସେଟା ନିଜ ଆଇଡ ମନୁକୁ ଆଇଡିଆ ସେଇଟା ଆଇଡ଼ିଆ ରୋଷେଇ ଏଇଟା ଏମିତି ହେଲା କେମିତି ଭଲ ହବ ସେଇଟା ନିଜ ଉପରେ ଡିପେଣ୍ଡ କରେ। ଆଇଡ଼ିଆ ନେଇକି କରିବ ହୁଁ। ଆଉ କଣ ଖାଇଥିଲୁ?
ମୁଁ ଏଇ ସନ୍ଧ୍ୟାବେଳେ ହେଇକି ଚାରିଟା ବେଳେ ଖାଇଥିଲି ଭାତ ଡାଲମା ଆଉ ଭଜା ହଁ ମିକ୍ସଚର ଖାଇଥିଲି ଆଉ ଖଟା।
ହଁ ଚାରିଟା ଓଳିଆ
ହଁ ମୁଁ ହଁ ଗରମ ଭାତ ଖାଇଥିଲି।
ହୁଁ
ଦିନରେ ପଖାଳ ଖାଇଥିଲି ପଖାଳ ଖାଇ ଦେଇଥି ଥିଲି ଟିକେ ମତେ ଅବାଗିଆ ଲାଗିଲା ସେଇଥିପାଇଁ ମାମା ଭାତ ଖାଉ ମାମା ସହିତ ଦିଟା ଭାତ ଖାଇଦେଲି।
ଭଲ, ଭାତ ଖାଇଲେ ଭଲ ନା ଜଳଖିଆ ଅପେକ୍ଷା ଭାତ ଟା ଭାରି ଭଲ ଦେହକୁ।
ହୁଁ।
ଆଉ
ଭାତ ଟା ଦେହ ପାଇଁ ଭଲ ନା ଆଉ ଆଜି ଯୋଉ ସିଙ୍ଗଡା ବରା ଏରା ସବୁ ଖାଇଲେ ଦେହରେ ଗ୍ୟାସଟିକ ବେଶୀ ହେବ ପା।
ହଁ ତେଲ ତେଲ ଭାଜି ଖାଇବା କଥା ନୁହେଁ। କିଣା ଜିନିଷ ଦୋକାନ ଜିନିଷ ସେଗୁଡା ସେଇ ତେଲରେ ସେଇ ତେଲରେ କରୁଛନ୍ତି।
ହୁଁ ମୁଁ ସେଇରା ଯଦି ଖୋଲା ପେଟରେ ଖାଇଦେବି ସେଇରା ମୋର ମାନେ ଗ୍ୟାସ ବାହାରିଯିବ। ସେଦିନ ମୋର ମୁଣ୍ଡ ଫୁଣ୍ଡ ବିନ୍ଧିବ ମାନେ ଏମତି ହବ। ଯୋଉଦିନ କଲେଜ ଯାଏ ମୁଁ ସେଦିନ ଖାଇଦିଏ ବାହାରୁ କିଣିକି ଗୁପଚୁପ୍ ହଉକି ଯାହା ହଉ ଖାଇଦେଲେ ମୋ ଦେହ ଖରାପ ହବ।
ସେଇରା ଗ୍ୟାସ ହୁଏ ସେଗୁଡା ଜମା ବାଖାଇବୁନି। ବିସ୍କୁଟ ବରଂ ବିସ୍କୁଟ ଖାଇବୁ ଆହୁରି ଭଲ।
ହଁ ସେଇରା ବା ବିସ୍କୁଟ କି ପିଆ ପାଉରୁଟି ଖାଇବୁ ସେରା ଭଲ। ବ୍ରେଡ ଫ୍ରେଡ ଖାଇବୁ ସେ ସବୁ ଭଲ କିନ୍ତୁ ଏସବୁ ଖାଇଲେ କଣ
ନା ଛଣା ତେଲ ଛଣା ଟା ଭାରି ଖରାପ ଦେହକୁ। ଥରେ ଦେହ ବିଗିଡି ଗଲେ ଆଉ ଭୟ ରହିବ ଗୋଟେ ଖାଇବାକୁ।
ହଁ ବା ଏଥର ବହୁତ ଲୋକଙ୍କର ଦେହ ବହୁତ ଖରାପ ହଉଚି। ସବୁ ତ ୟଙ୍ଗ ଲ୍ୟ ୟଙ୍ଗ ପିପୁଲ୍ ମାନଙ୍କ ତାଙ୍କର ଦେହ ଖରାପ ହଉଛି।
ଆଁ ହବ ଆଉ ଆଉ ତିନି ଭାଗ ଲୋକ ରୋଗା ହେଇଗଲେଣି।
ହୁଁ ଆଜିକାଲି ଛୋଟ ଛୋଟ ଛୁଆଙ୍କର ବି ଯୋଉ ଟେଷ୍ଟ କରିବୁ ଦେହ ଖରାପ ହଉଛି।
ଆଉ ଖାଲି ମେଡିସିନ ଖାଇକିରି ବଞ୍ଚିଚନ୍ତି ମଣିଷ ସବୁ।
ହୁଁ। ଏବେ ସବୁ ଆମେ କଣ ସାର ଫାର ଯୋଉ କେମିକାଲ ଫେମିକାଲ ମିଶିଲା ସବୁ ଆମେ ସବୁୁ ଜିନିଷ ଖାଇଲେ ନା ସୋ ସେଥିପାଇଁ ଆମ ଦେହ ଖରାପ ହଉଛି ଆଗ କାଳରେ କଣ ମାନେ କିଛି ଏତେ ସାର ଫାର ପଡୁନଥିଲା।
ହଁ ଜୈବିକ ଜୈବିକ ଶ୍ ସାର ଦ୍ଵାରା ଯୋଉ ଫସଲ ହଉଥିଲା ସେଥିରେ କୌଣସି ରୋଗ ହୁଏ ନେହିଁ। ଆଜ କାଲି ଯୋଉ ରାସାୟନିକ ସ୍ ସାର ପ୍ରୟୋଗ କରିକି ଯୋଉ ଧାନ ଅମଳ କରୁଛନ୍ତି ପନିପରିବା ଚାଷ ଚାଷ କରୁଛନ୍ତି।